ହାଲୋ।
ହଁ ସାଙ୍ଗ କଣ ରୁ
କଣ କରିବି ଏଇ ଚାଲିବାକୁ ଆସିଥିଲି।
ଏ ମୁଁ ବିସ୍ ସେଇୟା ମୁଁ ବି ଚାଲୁଚି ଯାହା ହଉ ତମେ ତୁ ତୋର ତୋର ସେପଟେ ଚାଲୁଚୁ ମୁଁ ମୋର ମୁଁ ହଁ ଏପଟେ ଚାଲୁଚି ଆଉ। ଭଲ ଚାଲିବା ଟା ଦେହ ପାଇଁ ଭଲ ନା ଆଉ।
ହୁଁ ଠିକ କ ଆଉ କଣ ଖବର?
ହଁ ଖବର ସବୁ ଭଲ ଆଉ ତୋର ସବୁ କଣ ଖବର?
ହୁଁ ଭଲ ଆଉ ଆଉ ଏଥର ରଜରେ ସବୁ କଣ କଲୁ?
ଏଇ ରଜରେ ସବୁ ହଁ ଭଲ ଯେମିତି ସବୁ ବର୍ଷ ହୁଏ ସେମିତି ହେଲା ଆଉ।
ହୁଁ ହୁଁ। ଆଉ କୁମାର ପୂର୍ଣ୍ଣିମା ରେ ଏ ସବୁ କଣ କରିବାର ଅଛି?
କୁମାର ପୂର୍ଣ୍ଣିମା ତ ଭଲସେ ଚାଲିବ କୁମାର ପୂର୍ଣ୍ଣିମା ଆମର ବହୁତୁ ବହୁତୁ ଭଲସେ ହୁଏ। ତୁ ତ ଜାଣିଥିବୁ ଆମ ଗାଁ ରେ କୁମାର ପୂର୍ଣ୍ଣିମା ବହୁତ ଭଲସେ ହୁଏ ଆଉ।
ସୁୁଏ ଆଉ ଏଇଥର କୁମାର ପୂର୍ଣ୍ଣମୀ ରେ କୋଉଠି ବୁଲିବାକୁ ଯିବା?
କୁମାର ପୂର୍ଣ୍ଣିମା ତ କୁମାର ପୂର୍ଣ୍ଣିମା ତ କଣ ଆ କୁମାର ପୂର୍ଣ୍ଣିମା ଆମୁକୁ ଟୋଟାଲି ଟାଇମ ହିଁ ହୁଏ ନା ବୁଲିବା ପାଇଁ ଯିବା ପାଇଁ। ଆମୁକୁ କୁମାର ପୂର୍ଣ୍ଣିମା ତ ତା ପୂର୍ବ ଦିନ ତ ଯାଣିଥିବ ଆମର ବଡ ଘର ହୁଏ ବଡ ଘରରେ ଆମର ସବୁ ମାନେ କଇଁ ଫୁଲ ରେ ସଜା ସଜା ହେଇକି ଫଟ ହୁଏ। ଆଉ ଫଟ ହେଇକି ତାପରେ ସେଇଟା ହୁଏ ତାପରେ ଚ ଫାଚ ହୁଏ ହଁ ତାପରେ କା ତାଇ ଆମେ ପୁରା ରାତି ଅନିଦ୍ରା ସେଦିନ ଥିବୁ। ତା ପର ଦିନ ଗାଧେଇକି ଆସିକି ଟିକେ ଶୋଇବୁ କେତେବେଳେ ଆଉ କୁହନି ବୁଲିବାକୁ ଯିବା ଆମେ? କିନ୍ତୁ ତୁ ମନେ ରଖ ଆମେ ଗୋଟେ କୋଉଥିରେ କୋଉ ଦିନ ଗୋ ମାନେ ଗୋଟେ ପ୍ରସ୍ତୁତି କରିକି ଗୋଟେ ବୁଲିବା ପାଇଁ ପ୍ରସ୍ତୁତ କରିବା ତାଲିକା ପ୍ରସ୍ତୁତ କରିବା ହେଲା। କୁଆଡେ ଗୋଟେ ଭଲ ଯେମିତି ପାହାଡ ଜଙ୍ଗଲ ଅ ଝରଣା ଏମିତି ଥିବ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବ ଆମେ ସେଠି ଟିକେ ଯାଇକି ଭୋଜି ଫୋଜି କରିକି ବୁଲିିବାଲିକି ଆସିବା କଣ କହୁଛୁ?
ହଁ ନିଶ୍ଚିନ୍ତ ମୁଁ ଜାଗା ନାଁଟା କଇବି କି କେନ୍ଦୁଝର ଯିବା?
ନାଁ। ନା ଦେଖିକି ଆଉ ଆଉ ସବୁ କେମିତି ଅଛନ୍ତି?
ହୁଁ ଘରେ ସବୁ ଭଲ ଅଛନ୍ତି ଆଉ ତମ ଘରେ?
ଆମ ଘରେ ବି ସବୁ ଭଲ ଅଛନ୍ତି। ଆଉ ବ ମା ଜେଜେ ମା ର ଖାଲି ଟିକେ ବୟସ ହେଲାଣି ବୋଲି ତାର ଟିକେ ହଁ ମାନେ ଟିକେ ଦେହ ଖରାପ ହଉଚି ମଝିରେ ମଝିରେ ଆଉ।
ହଁ ତା ଯତ୍ନ ନଉଥୁବ।
ହଁ। ହଁ ଆଉ ନିହାତି ଜରୁରୀ। ବଡ ଲୋକ ନା। ତାଙ୍କୁ ହଁ। ଆଉ।
ଏଇଟା ତ ନିଶ୍ଚିନ୍ତ।
ହୁଁ ହୁଁ ସେଇଟା ତ ସତ କଥା। ଆଉ କାଲି ଖାଇଥିଲ କଣ ରାତିରେ?
କାଲି ଖାଇଥିଲି। ମୁଁ ମିନିମମ୍ ଛଅ କିଲୋମିଟର। ତମେ?
ଛଅ କିଲୋମିଟର ମାନେ ଯିବା ଛଅ କିଲୋମିଟର ଆସିବା ଛଅ କିଲୋମିଟର।
ହଁ। ତମେ?
ଓହୋ ନା ମୋର ଯିବା ଆସିବା ଦଶ କିଲୋମିଟର।
ମୋ ଠାରୁ ଟିକେ ଅଧିକା ଚାଲିଛ ଆଉ ତମେ। ଭଲ ଚାଲ ଚାଲ ଦେହ ପାଇଁ ଭଲ।
ହଁ ତ। ଆଉ କାଲି ରାତିରେ କଣ ଖାଇଥିଲ?
ଆଉ ଯୋଗ ଫୋଗ ବି କରୁଥିବ।
ହଁ ହଁ ସେଟା ତ ନିହାତି ଜରୁରୀ।
ରୁଟି ଖାଇଥିଲି। ରୁଟି ଆଉ ତରକାରୀ। ଏସବୁ କିଛି ଖାଇଥିଲି। ଆଉ ତମେ କଣ ଖାଇଥିଲ?
କି ତରକାରୀ ଖାଇଲ କାଲି? କଣ ବନା ହେଇଥିଲା ଘରେ?
କାଲି ତରକାରୀ ହେଇଥିଲା। ମଟର ଆଳୁ ତରକାରୀ ହେଇଥିଲା।
ହଁ ହଁ ମୁଁ କାଲି ଗୋଟେ ବଢିଆ ଜିନିଷରେ ନୂଆ ଜିନିଷରେ ବନେଇଥିଲି।
କଣ ବନେଇଥିଲ?
ଚିକେନରେ ବନେଇଥିଲି ଚିକେନ ଫରଫରି।
ୱାଆ ବହୁତ ସୁନ୍ଦର।
ହଁ ଚିକେନ ଫରଫରି ମାନେ କାହିଁକି ନା ସେ କୁକୁରା ଟା ଫରଫର ହଉଥିଲା ତ। ସେଥିପାଇଁ ତାକୁ ନର୍ମାଲି ଯେମିତି ହୁଏ ଆ ଖାଇବା ପାଇଁ ସେମିତି ବନେଇଲି। କିନ୍ତୁ
ତ କେମିତି ବନେଇଲ ମତେ ଟିକେ କୁହ? ମୁଁ ବି ମୁଁ ବି ବନେଇବି।
ହଁ ହଁ ନିହାତି ଭାବରେ ନିହାତି ଭାବରେ ମୁଁ ତମକୁ ପ୍ରସ୍ତୁତ କୋ କି କେମିତି ମୁଁ ପ୍ରସ୍ତୁତ କଲି ସେମିତି କହୁଛି। ତମେ ନିହାତି ଭାବରେ ବନେଇକି ଘରେ ସମସ୍ତଙ୍କୁ ଖୋଇବ। ହଁ। ଆଗେ କଣ କରିବେ ନା ଆଗେ କଣ କରିବେ ଚିକେନ ଟାକୁ ଆଣିକି ଭଲସେ ଗୋଳେଇକି ତାକୁ ତେଲ ମସ ତେଲ ତା ଦେହରେ ଅଦା ମାନେ ଆଗେ ଧୋଇଦେବେ। ଚିକେନ ଟା ପରିଷ୍କାର କରିକି ତାକୁ ଧୋଇଦେବେ। ଠିକ ଅଛି। ତାକୁ ଧୋଇ ଧୋଇଲା
ଆଜ୍ଞା।
ତାପରେ ତାକୁ ଆଣିକି ତା ଦେହରେ ଆ-ଆ-ଆ ଲଙ୍ଗ୍ ଲଙ୍କାଗୁ ଗୁଣ୍ଡ ହଳଦୀ ଗୁଣ୍ଡ
ହଳଦୀ ଗୁଣ୍ଡ
ଲୁଣ ଅଧା ଆଉ ତାକୁ ଦେଇକି।
ଆଜ୍ଞା।
ପୁଣି ପକେଇ ଦେବେ ଦି ଚାମଚ। ଦେଲା ପରେ ତାକୁ ଗରମ ମସଲା ବି ପକେଇବେ।
ହୁଁ ତାପରେ।
ମସଲା ପକେଇକି ସୋରି ସୋରିଷ ତେଲ ପକେଇବେ। ଏ। ତାପରେ ତେଲ ପକେଇ ସିଲା ପରେ ତାକୁ ଟିକେ ସିଏ ଯେମିତି ରହିଯିବ। ରହିକି ଟିକେ ଆ ଏମିତି ଟିକେ ମାନେ ଭଲସେ ରହିଯିବ। ଠିକ ଅଛି ତାକୁ ରହିଲା ପରେ ହଁ ଯଦି ଆ ଆପଣଙ୍କର ଗୋଲାପ ଜଳ ଥିବ। ଯଉଟା ବିରିୟାନୀରେ ପଡେ। ତାହେଲେ ସେଟା ବି ଟିକେ ପକେଇବେ।
ଆଜ୍ଞା।
ସେଟା ପକେଇଲା ପରେ ସେଟା ପକେଇକି ତାକୁ ଭଲସେ ଗୋଳେଇ ଦେବେ। ଗୋଳେଇଲା ପରେ ତାକୁ ଟିକେ ରଖିଦେବେ। ତାପରେ ତାପରେ ଆପଣଙ୍କର ତେଲ କଢେଇରେ
ତାପରେ ତେଲ କଢ଼େଇରେ ଆଁ ତେଲ ଆଉ ରହିଲା ଆପଣଙ୍କର ଆଉ ହେଲା-ଆ-ଆ-ଆ ହଁ। ତେଲ ତାପରେ ତା ଦେହରେ ଟିକେ ଯୋଉ ଚିନି ପକେଇ। ଆଉ ତେଲ ତା ଦେହରେ ଶୁଖ ଶୁଖିଲା ଲଙ୍କା ଆଉ ଚିନି ଚିନି। ହେଲା ଚିନି ଆଗେ ଟିକେ ପକେଇବେ। ଚିନି ପକେଇବେ ଏଇଥିପାଇଁ ଯେ, କାହିଁକି ନା ତାର ଟିକେ କଲର ହବ।
ରଙ୍ଗ ଟିକେ ଆସିବ।
ହଁ ଟିକେ ରଙ୍ଗ ଆସିବ। ଟେ ଆ ଯେ ଆପଣଙ୍କର ଚିକେନ ଟା ଯୋଉ ଆମର ନର ମାନେ ତରକାରୀ ଆମର ହଳଦୀଆ। ହଳଦିଆ କରିଥିବି ସେଟା ଟିକେ ଆପଣଙ୍କର ନାଲି କଲର ହେଇଯିବ। ବୁଝିଲେ ଆଉ ତ ସେଥିପାଇଁ ଆପଣ ତେ ତେଲରେ ଟିକ କେ ଟିକେ ଚିନି ପକେଇକି ତାପରେ ଟିକେ ତେଜପତ୍ର ପକେଇବେ ଗୋଟେ। ଗୋଟେ ଶୁଖିଲା ଲଙ୍କା ଟିଏ ପକେଇବେ। ପକେଇ ସାରିଲା ପରେ। ଆପଣ କଣ କରିବେ ନା ତାକୁ ତା ଦିହରେ କଟା ହେଇଥିବା ପିଆଜକୁ ପକେଇ। ପକେଇଦେବେ ପକେଇ ସନ୍ତୁଳିଲା ପରେ ଆପଣଙ୍କର ଯୋଉ ଆପଣ ରଖି ଏବେ ଗୋଳେଇକି ଚିକେନ ଟାକୁ। ସେଇଟା ତାକୁ ପକେଇକି ତାକୁ କଷିବେ କଷିବେ ବହୁତ ଭା ଭଲ ଭାବରେ କଷିବେ। କଷିଲା ପରେ ତାକୁ କଁ କରିବେ ନା। ହଁ ବହୁତ୍ ଭଲସେ କସିଲା ପରେ। ବହୁତ ଭଲ ସେ କଟ କସିଲା ପରେ ତାକୁ କଣ। କରିବେ ନା ତାକୁ। ତାକୁ ଭଲସେ ତାପରେ। ଗୋଟେ ଆ ଯେମିତି ଆମେ ମଟନ କରନ୍ତି। ସେମିତି ଆପଣ ଗୋଟେ ପ୍ରେ ପ୍ରେସର ଭିତରେ ରଖିକି ସିଟି ଦେଇ ଦେବେ, ଗୋଟେ ସିଟିରେ ହିଁ ଆମର ଚି କେମିତି ପ୍ରସ୍ତୁତ ହେଇଯିବ। ଆପଣ ଯଦି ଆଳୁ ପକେଇବା ପାଇଁ ଚାହିଁବେ ଆପଣ ଆଳୁ ମଧ୍ୟ ପକେଇ ପାରିବେ। ହଁ, ପକେଇକି ତାକୁ ଗୋଟିଏ ସିଟିରେ ଆମର ଚିକେନ୍ ପୁରା ପ୍ରସ୍ତୁତ ହେଇଯିବ। କାହିଁକି ନା, ମଟନ ପାଇଁ ବହୁତ ଟାଇମ ଲାଗେ ଚିକେନ ପାଇଁ ବହୁତ କମ ଟାଇମ ଲାଗେ ଠିକ ଅଛି। ଚିକେନ ଟା ପ୍ରସ୍ତୁତ ହେଇଗଲା ପରେ ବହୁତ ଭଲ। ଭାବରେ ସିଝି ବି ହେଇଥିବ ଆପଣ ତାକୁ ରୁଟି କିମ୍ବା ପରଟା କିମ୍ବା ଲଛା ପରଟା କିମ୍ବା ନାହିଁ ଏମାନଙ୍କ ସହିତ ଖାଇବେ ଏତେ ଯେ ସ୍ଵାଦିଷ୍ଟ ଲାଗିବ। ଆପଣ ନିଜ ଆଙ୍ଗୁଳି ଟାକୁ ଚାଟି ଚାଟି ଖାଇଦେବେ।
ତାହେଲେ ମୁଁ ନିଶ୍ଚିନ୍ତ କରିକି ଖାଇବି।
ହଁ ନିଶ୍ଚିନ୍ତ ଭାବରେ କରିବେ। ଆଜି କୁହନ୍ତୁନି ଆଜି ମୋର ପୁରା ବହୁତ ମୁଁ ବହୁତ ଡରି ଡରିକା ଚାଲିବା ପାଇଁ ଆସୁଚି। ମାନେ ଆସିଲା ବେଳକୁ ଗୋଟେ ମା ମାଙ୍କଡ ବସିଥିଲା ଆମକୁ ଯମ୍ ମତେ ଜମା ଛାଡିବାକୁ ଦେଲାନି ଆଉ ମୁଁ ମାଙ୍କଡ। ଖାଲି ଆମ ପାଖକୁ କ୍ଷେଦି ଆସିଲା ଆମ୍ ମୁଁ ଫେରେ। ଆ ମୁଁ ଆଉ ମୋର ସାଙ୍ଗଟେ ଚାଲିବା ପାଇଁ ଆସିଛୁ। ଅଞ୍ଜୁ ତା ନା ଅଞ୍ଜୁ ଆଉ। ତାପରେ ସେ ଖେଦି ଖେଦିକା ପଳେଇ ଆସିଲା। ଆ ଆମେ ଫେର ପଳେଇଲୁ ଦୌଡିକି। ପୁଣି ଆମେ ଟିକେ ଅଧେ ସାହସ। କରିକି ଆସିଛୁ। ସିଏ ତାର ଗୋଟେ କୁକୁର ଜଣଙ୍କର ପାଳିଥିବା କୁକୁର ସିଏ ତାର ତା ମାଲିକ ହାତ ଯୋଉ ପିଞ୍ଜରରା ରେ ଅଛି ସେ ଖାଲି ଆମ ଆଡକୁ ଖେଦି ଆସୁଛି। କଣ କରିବୁ ବହୁତ ଡରି ଡରିକି ଆମେ ଆସୁଛୁ ଜାଗା ପାଇଁ ଅଛି। ଦେଖାଯାଉ କଣ ହଉଛି।
ଖିକି ଯାଉଥିବ।
କଣ କଲ?
ଦେଖିକି ଯାଉଥିବ।
ହଁ, ହଁ। ଆଉ ଆପଣ କଣ କୁହନ୍ତୁ?
ଆଉ ଆଜି ଏତେ ବଡ ଦିନ ଆଜି କି
ହୁଁ ଆଜି ତ ବଡଦିନ ସ୍ନାନ ପୂର୍ଣ୍ଣମୀ ନା ଆଜି। ଆପଣଙ୍କର ସ୍ନାନ ପୂର୍ଣ୍ଣମୀରେ କଣ କଣ ହୁଏ ଟିକେ କହିଲେ?
ଆମର ଏଇଠି ସବୁ କିିଛି ହୁଏ ଜଗନ୍ନାଥ ପାଖରେ ପୂଜା ହୁଏ। ଭୋଗ ରାଗ ହୁଏ ରାତିରେ ବି ପୂଜା ହୋଇଥାଏ ଆଉ ସବୁ କିଛି ହୁଏ ଆଉ। ରଥଯାତ୍ରା ଦିନ ଗୋଟେ ବଡ଼ ଆକାରରେ ଭୋଜି ହୋଇଥାଏ। ଆଉ ତମର?
ଓହୋ! ଆମର ବି ସେଇଆ ଆମର ସେପଟ ଗାଁରେ ଗୋଟେ ଭୋଜି ହୁଏ। ଆଉ ରଥଯାତ୍ରାରେ ଠାକୁର ଆସନ୍ତି ସମସ୍ତଙ୍କ ଅ ମାନେ ସମସ୍ତେ ଭୋଗ ନେଇକି ଦିଅନ୍ତି ରଥ ଯେମିତି ଟଣା ହବା କଥା ସେମିତି ଟଣା ହୁଏ। ଆଉ ଯେମିତି ମାଉସୀ ମାଙ୍କ ଘରକୁ ଯେମିତି ପୁରୀରେ ଯେମିତି ହୁଏ ଆମର ବି ଗାଁ ରେ ସେମିତି ହୁଏ।
ହୁଁ, ସବୁଆଡେ ସେମିତି ହୁଏ ଇଚ୍ଛା ହଉଛି ପୁରୀ ଯିବାକୁ।
ହଁ, ନିହାତି ଭାବରେ ଯେହେତୁ ଗୋଟେ ଏତେ ବଡ ଦିନ ଆମକୁ ବହୁତ ଇଚ୍ଛା ହଉଛି ଆମେ ପୁରୀ ଯିବାକୁ। କିନ୍ତୁ କଣ କରିବା ଭାଗ୍ୟରେ ଥିଲେ ଜଗା ଯଦି ଜଗା ଯଦି ଡୋରି ଲାଗିବ। ତାହେଲେ ହିଁ ଆମେ ଯାଇପାରିବା ନହେଲେ
ନା, ଇଚ୍ଛା ହଉଛି ବହୁତ ଯିବାକୁ ପୁରୀ। ଜୟ ଜଗନ୍ନାଥ।
ବହୁତ ପୁରୀ ଇଚ୍ଛା ହଉଛି।
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ଆଉ କଣ କୁହନ୍ତୁ ଆପଣଙ୍କୁ ଖାଇବା ପାଇଁ କଣ ଭଲ ଲାଗେ ସବୁଠାରୁ?
ମତେ ସବୁଠାରୁ ହେଇଲାାଗେ ମାନେ ଦେହ ଦେହ ପାଇଁ ଜେମତି ଭଲ ଥିବ। ସେଇୟା କୁ ଖାଇବାକୁ ଭଲ ଲାଗେ।
ମାନେ ତମର ସବୁଠାରୁ ପ୍ରିୟ ଖାଦ୍ୟ ଟା କଣ?
ମୋର ପ୍ରିୟ ଖାଦ୍ୟ ହେଲା ଡାଲମା।
ବାହ ତମଁ ଡାଲମା ବହୁତ ପସନ୍ଦ ମତେ ମତେ ଛ ମତେ ତ ଆକଚୁଏଲି ମତେ ହେଲା ମତେ ଖାଇବାରେ ସବୁ ପସନ୍ଦ କାହିଁକିନା ମତେ ମୁଁ ଖାଦ୍ୟ ପ୍ରିୟ ମଣିଷଟିଏ ମତେ ମୁଁ ଯଦି ରାଗିଥିବି ମତେ ଖାଦ୍ୟ ଦେଇକି ଯଦି ଯା ତାହେଲେ ମୁଁ ମାନିଯିବି ଆଉ ମତେ ଛତୁ ବହୁତ ପସନ୍ଦ କିନ୍ତୁ କିଛି କିଛି ଖାଦ୍ୟ ମତେ ଭଲ ଲାଗେନି। କିନ୍ତୁ ତା ବୋଲି ନୁହେଁ ଯେ ମୁ ଟୋଟାଲି ଖାଏନି ଟିକେ ଟିକେ ଖାଏ ମୁଁ ସବୁ ଖାଇବା ଖାଏ କୋଉଟା ବି ମୁଁ ବାଛେନି କିନ୍ତୁ ମତେ କୋଉଟା ଭଲ ଲାଗେ ଅତି ପ୍ରିୟ ଲାଗେ କୋଉଟା ଭଲ ଲାଗେ ନାହିଁ। ଯେମିତିକି ପ ମତେ ପନିର ବେଶୀ ଭଲ ଲାଗେ ନାହିଁ। ଶୁଣନ୍ତୁ ତମ ମୁଁ ଆପଣଙ୍କୁ ଆପଣଙ୍କୁ ଗୋଟେ ଭଲ ନୂଆ ନୂଆ ଉପଚାରଟେ କହୁଛି ଯଦି ଆପଣଙ୍କୁ କୌଣସି ଖାଦ୍ୟଟେ ଭଲ ଲାଗୁନି ତାକୁ କଣ କରିବେ ନା ଆପଣଙ୍କୁ ଯୋଉ ଭଳିଆ ଭଲ ଲାଗେ ସେଇଭଳିଆ ଥରେ ରୋଷେଇ କରିକି ଖାଇବେ। ଦେଖିବେ ଆପଣଙ୍କୁ ନିହାତି ଭାବରେ ଭଲ ଲାଗିବ। ଯେମିତି କିି ମତେ ପନିର ବିଲକୁଲ ବି ଭଲ ଲାଗେ ନାହିଁ। ବୁଝିଲେ ସେଥିପାଇଁ ମୁଁ ପନିର ତରକାରୀ ନ ଖାଇକି ପନିର ଟାକୁ କଣ କଲି ନା ପନିର ଭୁଜିଆ କରିକି ଯେମିତି ଅଣ୍ଡା ଭୁଜିଆ ହୁଏ ପନିର ଟାକୁ ସେମିତି ପନିର ଭୋଜିଆ କରିକି ଖାଇବାକୁ ଚେଷ୍ଟା କଲି। ପନିର ଭୁଜିଆ କରିକି ଖାଇଲା ପରେ ମୋର ପନିର ଟା ବହୁତ ପସନ୍ଦ ହେଇଯାଇଛି। ତ ସେଥିପାଇଁ କହିଲି ଆପଣଙ୍କୁ ଯଦି କୌଣସି ଜିନିଷ ଟା ପସନ୍ଦ ହଉନି ତାହେଲେ ଆପଣ ସେଟାକୁ କୁ ଅଲଗା ଉପାୟରେ କରିବା ପାଇଁ ଚେଷ୍ଟା କର।